ଏଇ ଯଷ୍ଟ ଖାଇକି ବସିଛି।
ଆଜି କଣ, କଣ ସବୁ ଖାଇଲ?
ହ୍ୟାଲୋ
ହଁ ଆଜି କଣ କଣ ସବୁ ଖାଇଲ?
ଆଜି ଖାଇଛୁ ରୁଟି ଆଉ ପୋଟଳ କୁର୍ମା।
ପୋଟଳ କୁର୍ମା କେମିତି କଣ ବନେଇଥିଲ ଆଜି?
ପୋଟଳ କୁର୍ମାଟା ବ ବନିଥିଲା ମାନେ ପୋଟଳଟା ଫାଷ୍ଟ ତାକୁ ଧୋଇବ
ହଁ, ହ।
କି, ପୋଟଳ ଆଳୁ ତାକୁ କାଟିକି ଛାଣିବ। ଛାଣିକି ରଖିଲା ପରେ ତାର ମସଲା ବନେଇବ, ଅଦା ଆମର ପୁରା ଅରୁଆରେ ହେଇଥିଲା। ହେଲା କି ପିଆଜ ରସୁଣ କିଛି ପଡ଼ିନଥିଲା ଅରୁଆ ହେଇଥିଲା ତ ସେଟା ଜିରା, ଅଦା, ଜିରା ଅଦା। ଟମାଟୋ ତାକୁ ପେଷ୍ଟ କରିନବ
ହଁ
ତାପରେ କାଜୁ ଆଉ ଚାରୁମଗଜ ତାକୁ ପେଷ୍ଟ କରିନବ
କରି ସାରିଲା ପରେ, ପୋଟଳଟା ଆଳୁ ଟା ତ ଛାଣିକି ରଖିଥିବ ନା ଫାଷ୍ଟରୁ ତାପରେ ତେଲ ପକେଇକି କି ଆମର ଯେମିତି ଗୁଜୁରାତି ଯେଉଁ ଗରମ ମସଲା ସବୁ ଅଛି। ତାକୁ ଆଡ଼୍ କରିବ, ପକେଇଲା ପରେ ଆମର ଫାଷ୍ଟ ଯେଉଁ ପେଷ୍ଟଟା କରିଥିବ ଅଦା ରସୁଣ ଆଉ ଟମାଟର ପେଷ୍ଟଟା ପକ ତାପରେ କାଜୁ ଚାରୁମଗଜ ପେଷ୍ଟେ ପକାଇକି ତାକୁ ଅଳ୍ପ ସମୟ କଷିବ, ସେଇଟା ମସଲାଟା କଷିହେଲା ପରେ
ହଁ।
ତା ପରେ ଆମର ଆଳୁ ଆଉ ପୋଟଳ ସେଇଟାକୁ କଷିବ। କଷିଲା ପରେ ତାପରେ ଯେତିକି ତମର ଦରକାର, ସେତିକି ପାଣି ଦବ। ପାଣି ଦେଲା ପରେ କିଛି ସମୟ ପରେ ଆମର ନା, ନା, ନା। ଆମର ଗରମ ପାଣି ଦବ ଗରମ ପାଣିଟା ଦେଲେ ଭଲ ତରକାରି ର ସୁଆଦ ଭଲ ଆସେ। ସ୍ଵାଦ ଟା ଆଉ ତାପରେ ତାର ଯୋଉ ଭଲ ଦେଖାଯାଏ ବି ଆଖିିକି ତରକାରୀଟା। ଆଉ କିଛି ସମୟ ପରେ ହେଇ ସାରିଲା ପରେ ଅଳ୍ପ ସମୟ ଥିବ, ଆମର ନଡ଼ିଆ କରିବୁ ନା ନଡିଆ ଟିକେ ଗ୍ରାଇଣ୍ଡିଙ୍ଗ କରିକି ବା ମାନେ ନଡ଼ିଆ ଟା ଭଲ କି ବାଟି ଦବ ବା ଟିକେ ପେଷ୍ଟ କରିକି ସେଇଟା ଦେଇଦେବ, ତା ପରେ ଅଳ୍ପ ସମୟ ପରେ ଆ ଗରମ ମସଲା ଦେଇକି ତାକୁ କାଢ଼ିଦବ। ବାସ ଦେଖିବ ଭଲ ଟେଷ୍ଟ ରୁ ସାଙ୍ଗରେ ସେଇଟା ବହୁତ ଭଲ ଲାଗେ।
ସେ ସେ କଣ ଦହି ଟିକେ ପକଉଛ ନା।
ନାଇଁ ଦହିଟା ଆଡ କରେନି ଏତେ ପକାଏନି କିନ୍ତୁ ଇଏଟା ପକାଏ କେ କେବଳ ନଡ଼ିଆଟା ହିଁ ପକାଏ।
ନଡ଼ିଆ ମାନେ କଣ ପୁରା ଗ୍ରାଇଣ୍ଡିଙ୍ଗ କରିକି
ହଁ ନଡ଼ିଆ ଟା ଟିକେ ହଁ ତା ନଡ଼ିଆର ରସଟା ଟିକେ ଗ୍ରାଇଣ୍ଡିଙ୍ଗ୍ କରିଦେଲେ ତ ଟିକେ ପାଣି ଗାଇଣ୍ଡିଙ୍ଗ କରିଦେବ ସେଇଟା ଭଲ ଲାଗିବ ଆଉ ଭଲ ଆସିବ ବି। ତରକାରୀର ରଙ୍ଗଟା ବି ବଢିଆ ଆସିବ ଅ ସ୍ଵାଦଟା ବି ଭଲ ଆସିବ।
ହଁ ତା ଟାଇମ
କଁ ଆଁ ହଁ କାହିଁକନା ଯେହେତୁ ଏଠି ପିଆଜ ରସୁଣ କିଛି ପକା ହଉନି ନା ହଁ ତ ପୁରା ଅରୁଆରେ ଅ ହୁଏ ଆମର। ତ ସେଥିପାଇଁ ସେଠି ଟିକେ ନଡିଆ ଦେଲେ ସେଟା ଆଉ ଟିକେ ଭଲ ସ୍ଵାଦ ଲାଗେ।
ହଁ ନଡିଆଟା ଏମିତି ବି ସବୁ ଯୋଉଥିରେ ପକେଇଲେ ବି ସେଇଟା ବେଶୀ
ତରକାରୀ ଟା ସ୍ଵାଦ ଲାଗେ ହଁ ନଡିଆଟା ସବୁ ଜିନିଷର ସ୍ଵାଦ ଟିକେ ବଢାଏ ନା।
ହଁ।
ଆଉ ତମର ଖାଇସାରିଲାଣି?
ଆମର ହଁ ଆଜି ସରିଲାଣି ଖାଇବା।
ହଁ କଣ ହେଇଥିଲା।
ଆମର ଆଜି ମୁଁ ବନେଇଥିଲି ଡାଲ ସବଜି ଡାଲି ଇ ଡାଲି ଅନାଜ। କୁହନ୍ତି ଆମର ସେଇଟା ହଉଛି ମୁଗ ଡାଲିକୁ ଭାଜି ହେଲା ସେଥିରେ ଆଉ ଏକା ରେ ଏଇଟା ମୋ ଶାଶୁମା ମତେ ଶିଖେଇଛନ୍ତି।
ହୁଁ।
ଶାଶୁମା ଏଟା ଭଲ କରନ୍ତି ମୁଁ ଗୋଟେ ଚେଷ୍ଟା କରୁଛି ତାଙ୍କ ତରଫରୁ ଆଉ। ମୁଗ ଡାଲିକୁ ଭାଜିକି ସେଥିରେ ଟିକେନାକୁର ଜିରା ପକେଇବ ଟିକେ ତେଜପତ୍ର କଞ୍ଚା ଲଙ୍କା ଟିକେ ଶୁଖିଲା ରଙ୍କା ଟିକେ। ପକେଇ ଦବ ତାପରେ ମୁଗ ଡାଲିଟାକୁ ଭାଜିବ ଭାଜିବଯେ ଅଧା ଭାଜିଥିବ। କାରଣ ସେ ପରିବା ସହିତ ଆଉଥରେ ଭଝା ହବ।
ହଁ ହଁ ହଁ ନାଇଁ ନାଇଁ ମୁଗଟା ହଁ ମୁଗଟା କଣ କହିଲ ପୁରା ଭା ସିଝିଦେଲେ ନା ତରକାରୀ ଟା ଏତେ ସ୍ୱାଦ ଲାଗେନି ହଁ ସିଝିବନି।
ନି ସିଜିବନି ମିଶ ଆସିବନି ଭଲ ଡାଲିଟା ତ ଡାଲି ଟାକୁ ଅଧା ଭାଜି ଦେଇକିରି ତାପରେ ପରିବା କାଟି ଟିକେ ଲମ୍ବା ଲମ୍ବା କରି ଟିକେ ବଡ ସାଇଜର ମାନେ ଡାଲମା ଭଳିଆ ନୁହଁ। ଟିକେ ଲମ୍ବା ଲମ୍ବା ଯେମିତି ଆମେ ଭଜା ର କାଟୁ ହୁଁ ହୁଁ ହୁଁ। ହଁ ସେମିତି ଟାଇପରେ କାଟିଥିବ। ଟମାଟ ଟିକେ କାଟିବ ଭେଣ୍ଡି ଟା ବି କାଟିକି ରଖିଥିବ ଯେ ଗୋଟା ଭେଣ୍ଡି ମୁଁ ଦିଏ। କିନ୍ତୁ ସେଟାକୁ ପରେ ଦିଆହବ ଲାଷ୍ଟ କାରଣ ସେଟା ତ ଜଲଦି ହେଇଯିବ ନା। ନହେଲେ ଆଗରୁ ଦେଲେ ସେଟା ନାଳୁଆ ନାଳୁଆ ହେଇଯାଏ ପରେ ଦେଲେ ସେଟା ଗୋଟା ଗୋଟା ଆଉ ଟେଷ୍ଟ ଲାଗେ ମିଠା ଲାଗେ ବହୁତ। ତ ଆଉ ସବୁ ପରିବା ପକେଇ ଦବ ଯେମିତିକି। ଝୁଡୁଙ୍ଗ ବାଇଗଣ କଖାରୁ ଟିକେ ଆଳୁ।
ଯାହାକୁ ଯୋଉ ପରିବାଟା ଭଲ ଲାଗେ ଆଉ ହୁଁ।
ଜହ୍ନି ଟିକେ ସବୁଥୁରୁ ଟିକେ ଟିକେ ପକେଇବ ଅଳ୍ପ ଟିକେ ଟିକେ ପକେଇକି ତାକୁ ଭଜା ଭଜା କରିଦେଲ ଭଜା ଭଜି ହେଇଗଲା ପରେ ଦେଖିଦେଲ ଡାଲିଟା ଟିକେ ଭଜା ଭଜା ହେଇଲାଣି। ଏଟା ପରିବା ବି ଟିକେ ଶୁଖିଶୁଖି ଆସିଲଣି।
ହୁଁ ମାନେ ପରିବା ଟା ବି ତେଲରେ ଭଜା ହବ।
ସେଥିପାଇଁ ହିଁ ଭଜ ମାନେ ଡାଲି ସହିତ ହିଁ ସେଟା ଭଜା ହଉଥିବ।
ହୁଁ ହୁଁ ମାନେ ଡା ଡାଲିଟାକୁ କଣ ମାନେ ତେଲରେ ହିଁ ଭାଜିବ ନା ଶୁ-ଶୁଖିଲା ଭାଜିବ।
ନା ତେଲରେ ଭଜା ହବ ହଁ ଡାଲିଟା।
ହୁଁ।
ହୁଁ।
ହଁ। ତାପରେ
ତାପରେ ସେଟାକୁ କଣ କରିବ ଏମିତି କରି ଦେଇକରି ହବ।
ହୁଁ।
କରିଦେଲା ପରେ ଭଜା ଫଜା କଲା ପରେ ପାଣି ପକେଇଦବ। ପାଣି ପାଣି ପକେଇଦ ପୁରା ଘୋଡେଇ ଦବ ଆଉ। ନା ଗରମ ପାଣି ହଁ ପକବ ଗରମ ପାଣି ପକେଇଲେ ଟିକ ଟେଷ୍ଟ
ନାଇ ନାଇ ସବୁ ତରକାରୀ ଟେଷ୍ଟ ତା ସହିତ ତରକାର ଟା ବି ଜଲଦି ଫୁଟିଯାଏ ହଁ ଜଲଦି
ପାଣି ଟା ପକେଇଲେ ନଷ୍ଟ ହେଇଯାଏ ମାନେ ପାଣି ଚିଆ ହେଇଯାଏ ସେଟା ଗରମ ପାଣି ପକେଇଦବ। ଗରମ ପାଣି ପକେଇଲା ପରେ
ଗରମ ପାଣି କଲାବେଳେ ବି ହଁ ଗରମ ପାଣି କଲାବେଳେ ବି ନା ସେଥିରେ ଟିକେ ଲୁଣ ପକାଇ ଦେଇଥିବ ପାଣିରେ ତରକାରୀଟା ଟୋଟାଲ ପାଣି ଚିଆ ଲାଗିବନି।
ପାଣି ଚିଅ ଲାଗିବନି ହଁ ତ ମୁଁ ବି ସେମତି ପକେଇ ସେଟା ଗରମ ପାଣି ଟିକେ ପକେଇଦେଲେ ସେଟା କଣ ସିଝିଯିବି ପୁରା ଘୁଡା ହେଇକି ରହିବ। ଟୋଟାଲି ଖୋଲା ହବନି ପୁରା ଘୋଡ଼ା ହେଇଥିବ ସିଝିକି ମାନେ ସେ ପୁରା ପାଣି ଡାଲି ପରିବା ସବୁ ମିଶ ଯିବ ପ୍ରଭୁହେ ବେଶ ବେଶିବି ମିଶିନଥିବ ଟିକେ ଗୋଟା ଗୋଟା ହେଇକି ରହିଥିବ ଟେଷ୍ଟ ଲାଗିବ ସେଥିରେ ମୁଁ ଅଳ୍ପ ଗୋଟେ ଯଉ କୁହନ୍ତି ଗୋଟେ ମାନେ ଚୁଟକି ମାନେ ଇଏ ହାତ ହେଇ ଯଉ ମାନେ ଚିନି ଟିକେ ନକୁରୁ ପକେଇ ଦବ ଟମାଟୋ ବି ରଖ ତୁଳସି ଧାରାରେ ପକେଇ ଦବ ସେଟା ଆଉ ଦଶ ପନ୍ଦରିନିଟରେ କନ୍ କଞ୍ଚାଲଙ୍କା କୁ ଅଧା ଅଧା କରିକି ପକେଇଦବା ଏବେ ଘୋଳେଇକି ରଖିଦବା ଆଉ ଦଶ ମିନିଟ ପରେ ତାକୁ ଯେମିତି ଯାହା ଅଛି ଧନିଆ ପତ୍ର କହିବମୋର ଅଛି ଧନିଆ ପତ୍ର ଟିକେ ଉପରେ ପକେଇ ଦେଇେଇକି ତାକୁ ଓଲେଇଦବ୍ ଗରମ ଗରମ ଭା କିମ୍ବା ରୁଟି ହୋଉ ତା ସହିତ ଖାଇବ ଟେଷ୍ଟ ଲାଗିବ ସେଟା।
ଏଇ ଆଇଟମ୍ଟା ମୁଁ ଜାନଥିଲି ଆମର ଖାଇ କରିକି ବନେଇକି ଖାଇବା ଆଉ। ନଚେତ୍ ଦେଖିବା କଣ ଗୋଟେ ଭଲ ର ପିଠା ବନେଇବା ଆଉ।
ହଁ ଏବେ ତ ପିଠା ପାଇଁ ଆମର ରଜର ବଡ କାମ ହଉଛି ପିଠା।
ହୁଁ ନାଇଁ ଏଥର କଣ ଭାବୁଛି ଟିକେ କ୍ଷୀର ପୋଡ ପିଠା ଟିକେ କେ ବନେଇବା।
କ୍ଷୀର ପୋଡ ପିଠା।
ହଁ କ୍ଷୀର ପୋଡ ପିଠା ଟା ଭଲ ଲାଗେ ବହୁତ ସ୍ୱାଦ ହ ହଁ ନଡ଼ିଆ ପଡ଼ିବ କାଜୁ ତା ଦେହରେ ଖିସମିସ୍ ନଡ଼ିଆ କାଟିକି ପଡ଼ିବ ତା ସହିତ ଚାଉଳ ସହିତ ବି ନଡ଼ିଆଟା ବଟା ହେବ। ଆଉ ଯୋଉ ଅଲଗା ସବୁ ପୋଡପିଠା ଟା ଆମେ କଣ କରୁଛେନ ପାଣି ରେ କରୁଛେ କିନ୍ତୁ ଏଇଟା ଯଉ ଉ ବୁ ଉଁ ଚାଉଳ ଆଉ ନଡ଼ିଆ ବାଟିକି ରଖିବ।
ହଁ ହଁ।
ତା ପରେ ଏଇଟା ଆମେ ପାଣିରେ ଜନ୍ତିବା।
ହଁ।
କ୍ଷୀରରେ ଜନ୍ତିବା ମନେକର ଗୋଟେ ଗ୍ଲାସ ଚାଉଳରେ ଚାରି ଗ୍ଲାସ କ୍ଷୀର ଏଠି ଆଡ଼ କରାହେବ।
ଆଚ୍ଛା ଆଛା ମାନେ ପାଣି ମିସିି ନଥିବ ଖିର?
ଜମା ପାଣି ମିଶିବନି ପୁରା ଚାଉଳ ଟା ବତୁରେଇଲ ଚାରି ପାଞ୍ଚ ଘଣ୍ଟା ଚାଉଳ ଭତୁୁରିକି ରହିଲା ଭତୁୁରିକି ରହିଲା ପରେ ଚାଉଳଟାକୁ ଟିକେ ଛାଣି ଦବୁ ଛାଣି ଦେଇକି ସେଇଟା ଯେ ତେବେଳେ ବାଟିବ ତାର ପେଷ୍ଟ ଟା କରିବ ସେଥିରେ କେବଳ କ୍ଷୀର ଦବ ଆଉ ଗ୍ଲାସ୍ ଚାଉଳରେ ଚାରି ଗ୍ଲାସ କ୍ଷୀର ଦେଲେ ହିଁ ସେଟା ଭଲ ହବ ନଡ଼ିଆ ଫାଷ୍ଟ କୋରା ହେଇକି ସେ ଥିରେ ପକା ହେବ ବଟା ହେବ ତା ସହିତ ପୁଣି ନଡ଼ିଆ କଟା ବି ହବ। ତାପରେ ସେଇଟା କଣ କରିବ କହିଲ ଫାଷ୍ଟ ଆମର କାଜୁ ଉ ଯଉ ମ ମ ନ କିସ୍ ମିସ୍ ନଡ଼ିଆ ଏଟାକୁ ସବୁ ଫାଷ୍ଟ ଘିଅରେ ଭାଜି ଦେବୁ ହେଲା ଘିଅରେ ଭାଜି ସାରିଲା ପରେ ସେଇ ଘିଅ ଜୋଉ ବଳିଥିବ ସେଇଥିରେ କ୍ଷୀରଟା ଆଡ଼ କରିବ ହେଲା କ୍ଷୀରଟା ପକେଇବ କ୍ଷୀରଟା ଫୁଟିଗଲା ପରେ ମଁ ସେ ଯେଉଁ ଚାଉଳ ଆମର ନଡ଼ିଆ ପେଷ୍ଟ କରିକି ରଖିଥିବ ସେଇଟାକୁ ଜନ୍ତିବ ଜନ୍ତିଲା ଟୋଟାଲ ଛାଡିବନି ମାନେ ଜ ନ୍ତି ଲାଗିଥିବ ଲଗାତାର ନହେଲେ ତଳେ ଲାଗିଯିବ ନଡିଆ ଟା ଯୋଉ ଥାଏ ନା ସେଟା ତଳେ ଲାଗିଛି ହାତ ଚାଲିଥିବା ଦରକାର ହଁ ତାପରେ ସେଟା ହେଇଗଲା ପରେ ଅଲଗା ଗୋଟେ ଯେଉଁ ଆମର ଯେକୌଣସି ବାସନ ହେ ବାସନ ହେଇଥିବ ମାନେ କଢାଇ ହଉ କି କଢାଇ ରେ ହିଁ କରିବ ଭଲ ସେଟା ଆସିବ ତୋର କଢେଇରେ କଦଳୀ ପତ୍ର ଦେଇଦବୁ କଦଳୀପତ୍ର ଦେଇକି ତାପରେ ଘିଅ ଦେଇକି ସେ ଜୋଉ ଯନ୍ତୁଆଣିଟା ଯା ଟିକେ ଥଣ୍ଡା ହେଇଗଲେ ତାକୁ ଦେଇ ଦେଇକି ତାକୁ ଉଁ ପନ୍ଦର କୋଡିଏ ମିନିଟ୍ ବସେଇବ ଚୁଲାରେ ହେଲା ଚୁଲାରେ ବସେଇକି କୋଡ଼ିଏ ମିନିଟ୍ ପରେ ଗୋଟେ ଖଡ଼ିକାରେ ଦେଖିବ ସେଇଟା ଲାଗିଲା ମାନେ ଯଦି ହାତକୁ ଟିକେ ଟିକେ ମାନେ ଲାଗୁନଥିବ ତାହେଲେ ଜାଣିବ ଯେ ସେଇଟା ହେଇଯାଇଚି ଆଉ ଯଦି ଟିକେ ଲାଗ ଗିଲା ହାତରେ ତ ଜାଣିବ ଯେ ହେଇନି ଆଉ ଯଦି ଉ ମ ଆଉ କିଛି ସମୟ ବସେଇଦବ
ଆଛା।
ଆଉ ଏଇ ରଜରେ ଏଇଟା କରିକି ଖାଅ ଦେଖିବ ମୋତେ କହିବ କେତେ ଭଲ ଲାଗୁଛି।
ଏଇଟା ହଉଛି ତମର କ୍ଷୀର ପୋଡ ପିଠା କଦଳୀପତ୍ରରେ ବ
ହୁଁ ହୁଁ ହୁଁ ହୁଁ। କଦଳୀ ପତ୍ରରେ କଣ ଆସେ କହିଲ ନାଇଁ ଏଇଟା ଚୁଲିରେ ତ ଆଉ ମାନେ ହେଇପାରୁନି ଇ ଗ୍ୟାସ ରେ ବି କଲେ ଚଳେଇବ କିଛି ଅସୁବିଧା ନାହିଁ ଆ କିନ୍ତୁ କଦଳୀ ପତ୍ର ଟା ତଳେ ଦେଲେ ତାର ଗୋଟେ ତଳର ସେପ୍ ଟା ଭଲ ଥିବୁ ଆଉ ଆଖିକି ଭଲ ଦେଖାଯାଏ ତାର ହଁ ସ୍ୱାଦ ଟା ଆ ଟିକେ ଆଉ ଭଲ ଲାଗେ କଦଳୀପତ୍ରରେ ପିଠାଟା କଲେ ଟିକେ ସ୍ୱାଦ ଭଲ ଖାଲିରେ ବି ତମେ ବସେଇ ପାରିବ କିଛି ଅସୁବିଧା ନାହିଁ। ହେଲା କିନ୍ତୁ କଦଳୀ ପତ୍ରରେ ବସେଇଲେ ଭଲ
ଏବେ ଚାଲ ଶୋଇପଡିବା ପୁଣି କାଲି ରଜ ପାଇଁ ପ୍ରିପାର କରିବା ଆଉ
ହଉ ହଉ ଠିକ ଅଛି ହଉ।
ରଖୁଚି
ରଖିଲି